ହ୍ୟାଲ।
ହାଲୋ।
କହ।
ଗଲଣି ଶୋଇବା ପାଇଁ?
ହଁ ଆଇଲୁନି ଗଡୁଚୁ।
ମା ଖାଇଲା?
ହଁ ଖାଇସାରିଲେଣିି।
କଣ ଖାଇଲା?
ଆଁ
ମା କଣ ଖାଇଲା? କଣରୁ କଣ କରିକି ଖାଇଲା?
ସେ ପିଠା କରିଥିଲେ ନା କଣ ନଡିଆ ପକେଇକି
ଉପା ବା ଡ୍ୟୁଟି ଯାଉଥିଲା।
ଆଁ।
ପପୁ ଭାଇ ପା ଡ୍ୟୁଟି ଯାଉଥିଲା ଫୁଣି କଣ ହେଲା?
ତାଙ୍କର କଣ ଷ୍ଟ୍ରାଇକ ହୋଉଚି ଦି ଦିନି ଫେରେ ଇଏ ହୋଉଚି ଦି ଦିନି ଏଇଭଳିଆ ଚାଲିଚି।
ତାର ତ ସବୁ ହୋଉଚି।
ଏରା ଭଲ ଜାଗା ନୁହେଁ ସାଇଜି ଫାଇକି ଚାଲିଚି ଏମିତି ସବୁ ଆଉ। ପେମେଣ୍ଟ୍ ଇସୁ ହୋଉଚି ଇଏ ହୋଉଚି ଅମକ ହୋଉଚ ଢିଙ୍କି ହେଇଚି। ଆଲୋ ସୁଗୁନି ବ୍ଲୁଟୁଥ୍ ଟା କୋଉଠି ରଖିଲି।
କଣ?
ବ୍ଲୁଟୁଥ୍ ଟା
କା କା ମୋର?
ହୁଁ।
ଆଜିି ମୁଁ
ତୁ ନେଇ ଆଇଛୁ?
ଆଉ କଣ ତୋ ପାଇଁ ଥୋଇଦେଇ ଆସିଥାନ୍ତି?
ଓ ହୋ!
ତୁ ତ ମେଡିକାଲ ରେ ପଡୁଥିଲୁ ମୁଁ କେମିତି ଜାଣିଲି ତୁ ତୋର ୟୁଜ କରିବୁ କି ନାଇଁ।
ଏଇନା ତ ଭଲ ଶୁଭୁଛି।
କାଉ ହଁ ଏଇନା ଶୁଭିବ ଭଲ।
କି?
କାହିଁକି ନା କାହିଁକି ନା ମୁଁ ଇଅର୍ ପୋର୍ଟ ସହ କଥା ହଉଛି।
ତୁ ବ୍ଲୁଟୁଥ୍ ହେଇ ଗଲା ଆଉ କଣ?
କଥା ହଉଛି
ଏଟା ଇଅର ସ୍ପୋର୍ଟସ ନୁହଁ ଏଟା ଇଅର ବୋଟ।
ସେ ଇଅର ବୋଡ ହଉ କି ଯାହା ହଉ।
ସେଟା ବିଇଟି ବିଇଟି କୁହନ୍ତି।
ହଁ ବିଡି କୁହନ୍ତୁ କି ଯୋଉ ସିଗରେଟ୍ କୁହନ୍ତୁ। ବି ଡ଼ି ହଉ କି ସିଗରେଟ୍ ହଉ।
ବି ଡ଼ି ନୁହେଁ ବିଟି ବିଟି।
ବି ଟି
ହୁଁ।
ବିଟ୍ ନା ଗାଜର?
ବିଟ୍ କୁହନ୍ତି ବା ସେ ଡବା ବାଲା ବକ୍ସକୁ ହେବାକୁ ବିଟ୍ କୁହନ୍ତି। ଇୟରବୋଟସ୍ ବିଟ୍ ଆର ଫୋନ ଯୋଉଟା ଏଇଟା ତାରା ବାଲା ଟା। ହଁ। ଜାଣିଥା ଲୋକଙ୍କ ଆଗରେ ନହେଲେ କହିବୁ ଲୋକ ହସିବେ।
କ କହିବିନି
ଆଉ ମତେ କହିଲୁ ଯଦି ଲୋକ ଗାଁରେ କହିବୁ ଲୋକ ହସିବେ
ତତେ ସିନା କହିଲେ ତ ମୂର୍ଖଟା ବୋଲି।
ହଁ ସେଇଥି ପାଇଁ ତତେ କହିଥିଲି। ଆ ମୂର୍ଖ ନୁହଁ ଆଉ କଣ ଗମେଣ୍ଟ ଚାକିରି ଫାକିରୀ ପାଖରେ ଥାନ୍ତା ଯାହା ପାଖରେ ଅଛି ସେମାନେ ପଣ୍ଡିତ ଆଉ ସବୁ ମୂର୍ଖ ତ ଆଉ।
ଆଉ ଗୋଟେ ଚଷମା ସବୁ
କଣ ଗୋଟେ ଚଷମା
ସମ୍ବଲପୁରରେ
ନାଇଁ ନାଇଁ।
ଗୋଟେ ପିନ୍ଧିଛି ଆଉ ଗୋଟେ ଅଛି। ହଁ।
ଦି ଟାଙ୍କୁ ନେଇକି ବୁଲୁଚୁ।
ଆଁ।
ଇଲୋ ଦିଟା ଙ୍କ ନେଇକି ବୁଲୁଚୁ।
ଭୁଲୁନି ଗୋଟେ ତ ମୁଁ ଆଣିଛି ହାରି ଆଉ ଗୋଟେ ଅର୍ଟର କଲେ ସେଟା ଆସିବ। ଗେଟ ୱାନ ବୟ ସରି ବୟନ୍ ଗେଟ ୱାନ୍ ନା?
ବୟୱାନ ନା ବାଏୱାନ।
ବାୟୱାନ ଗେଟୱାନ ତୁ ମତେ ଏତେ ଇଂଲିଶ ଆଉ ସିକାନି।
କହିଲା ବୟୱାନ ଗେଟୱାନ। ବାୟ ୱାନ୍ ଗେଟ ୱାନ୍ ଫ୍ରୀ।
ହଁ ଜାଣିଲି।
ମହଲରେ ଅଫର ଦେ ଟଙ୍କା ପାଇବୁ। ପ ଖାଇଦେଲି ବୁଲ ମଲ ଯାଇକି କଣ ଆଣନ୍ତି ଗୋଟେ ପରଫିଉମ ଫରଫିଉମ ଟେ। ହ
ହଁ ଫୋନ୍ ପେ ନମ୍ବର ଦେ ପଠଉଛି।
ତୁ ତ ଇନକମ ତୋର ଏଇନା ଜୋରିଆ।
କେତେ ପାଆଁଶହ।
ଆ।
ପାଆଁସ ନା ହଜାରେ।
ସତରେ ନା କଣ?
ହଁ ପାଆଁଶହ ର ଦିଟା ଜିରୋ କାଟିଦବୁ ସେତିକି ଦେବି।
ପାଞ୍ଚ ଟଙ୍କା ହ ପାଞ୍ଚ ଟଙ୍କା ହେଲେ ପଠାନୁ।
ତୁ ସେଇ ବ୍ୟାଙ୍କ ବାଲା ସହିତ ଏଇ ମ୍ୟାଡ଼ ସହିତ ଟିକେ ମୋ ସହ କଥା ହେଇଯିବୁ।
କି ମ୍ୟାଡାମ ନମ୍ବର ଦଉନୁ ମ୍ୟାଡାମ ସହିତ କଥା ହବ କିଏ? ଜ
ଭାଇକୁ ଭାଇକୁ ମାଗି ଦବୁ କାଲି।
ମୁଁ କାଇଁ ମାଗିବି ତୁ ମାଗିକି ମତେ ନମ୍ବର ଦଉନୁ। ତୁ ମେସେଜ କରିଦେଇଥା କ ଭାଇ ଏ ନମ୍ବର ର ଟା ମତେ ଦେ ହେଠୁ ସେ ରବର ଦେଲେ ମତେ ପଠେଇଦବୁ।
ହଉ ସେ ଦେଲେ ତତେ ପଠେଇଦେବି।
ଭାଉଜକୁ ମାଗିଦବୁ ସିଏ ରଖିଥିବ।
ହଁ ଭାଉଜ ରଖିଥିବେ। ଆରେ ଝିଅ ଝି ଭାଇ କଣ ପ ପଠେଇଥିଲା। ଫୋ ଭିଡୁଅ ଝିଅର।
ପଶରୁ ପଇସା କାଢୁଥିଲା।
ମତେ ଟିକେ ପଠେଇବୁ ମୁଁ ଦେଖିବି ଟିକେ।
ହଉ ହଉ।
ଆଉ ଦେଇ ଦେଇ ଝିଅ ତ ଭଲ ବ୍ଲକ୍ କରୁଛି।
ଆରେ ମୋ କ୍ୟାମେରା ଯୋଉ ଭଳିଆ ଆଉଚି ଜାଣିଛୁ। ଫୋନ କେତେ ବର୍ଷ ହେଲାଣି। ତାର ଧରକି ଭଲ କରୁନେଇଁ।
ହଁ।
ମୁଁ ମେକପ୍ ନେଉଛି ଇଏ ନଉଚି ଅମଆଡେ କି ଆହୁରି ଗୋଟେ ଲମ୍ବାଟେ ଅଛି ଯେ ସେଇଟା ପଠେଇଦେଇନି। କଠର କୋଡିଏ ମିନିଟର ହେ ଏଇରା କଣ ଦେଖିବୁ।
ବଲା ମତେ ନହେନେ ପଠେଇଦବୁ ଦଶ କୋଡିଏ ମିନିଟ ଯୋଉଟା ଅଛି।
ହେରା ଅଧା ଇଆଡୁ ଶିଆଡୁ ଆବାଜ। ସେ ଛୁଆ ମୋବାଇଲ ଦେଖିବାକୁ ପାଉନୁ ପଢି ପଢି ତା ଦିନ ଯାଉ ଆଖି ତଳ କଳା ପଡିଗଲାଣି ଜାଣିଚନା ନାଇଁ।
ତାର?
ହୁଁ। ଯାଉଛି ସକାଳ ହୁଁ ସକାଳ ପାଞ୍ଚଟ। ଉଠୁଛି ହେଲା ଛଅଟାରେ ସ୍କୁଲ ବସ୍ ଲାଗୁଛି ସେ ଯାଉଛି ସ୍କୁଲ ଜା ଆଉଛି ଦିଟାରେ ହେଲା ଦିଟାରେ ଆଇଲେ ଘରେ ପହଞ୍ଚୁଛି ସାଢେ ଦିଟାରେ। ହ ଛାଡ଼େ ଖା ଖାଇକି ଅଧଘଣ୍ଟେ ଘଣ୍ଟେ ଶୋଉଛି କି ନାହିଁ ଫେ ସାଢେ ତିନିଟା ବେଳ ଉଠିକି ଫେରେ ଯାଉଛି। ଟଟିସନ ର ଚାରଟ ର ଛଅଟା ଗୋଟେ ଅଛି ହେଲା।
ହଁ।
ହଁ ଚାରିଟ ରୁ ଛଅଟା ଅଛି ଛଅଟାରୁ ଛଅଟାରୁ ସେତୁ ସନ ସରିକି ଫେ ଆଉ ଟୁସନ ଯାଉଛି ସେଆଡୁ ତାପା ନେଇକି ପଳଉଛି ଆଉ ଗୋଟେ ଟୁନ ନଅା ଯାଏ ଛଟା ନଅଟା ।
ରୂପା।
ଛି ଖାଇ ପିଇକି ଶଉଛି ପୁଣି।
ଏତେ ଛୁଆ ଟା ଏତେ ପଢୁଛି?
ହଁ ବା ମୁଁ ଗଲାଠୁ ଚିଡୁଛି ମୁଁ କହୁଛି ତାର ଗୋଟେ ଟଉସନ ବନ୍ଦ କର ହେଇକି ତା ଆଖି ସନ ମଝିରେକୁ ମାରିନଥିଲି ଭୁବନ ମେଡାଲ ଦେଖଇ। ଆଖି ଡକ୍ଟର ଗୋଟେ ଆ ଇଥିଲା। ହଁ ଝିଅକୁ ଧରିକି ଯାଇଥିଲି ଭୁବନ ମେଡିକାଲରେ ଦେଖେଇନି ଟା ଆଖି ଆଖେଇନି ହେଇଥିଲା ମାନେ ଆଖି ଭିତର ନାଲି ପଡିକି ବିରି ବିରି ହେଇଯାଇଥିଲା।
ଏ ଛୁଆ ଟାକୁ ଏତେ ପଢେଇଲେ ହେବ କି ଏଡ଼ିକି
ହଁ ବା ତାକୁ ତା ବାପା କହୁଛି ନାହିଁ ସେ ପଢୁ, ହେଇଛୁ ଛୁଆ ବି ହସୁଛି ଖେଳୁଛି ତାର କଣ ଯାଉଛି? ।
ଆଖି ପ ତ ପାୱାର କମି ଯିବ ଅଡ଼ିକ ଏଡ଼ିକି
ବହି ପଢ଼ୀ ବହି ଆଲେ ମୁଁ ଆବା କା ବା ମୁଁ ଯୋଉଦିନ ଗଲି ତା ଜନ୍ମଦିନ ପୂର୍ବ ଦିନ ହେଲା। ବସିକି ଇଂଲିଶ ବହି ପଢୁଥିଲା ମୁଁ ଆବାକାବା ମୁ କହିଲି ଶଳା ମୁ ତାକୁ ହେଟୁ ଗୋଟେ ଓଡିଆ ଟାଇପ ହଁ ପୁରା ବହି ପଢୁଛି ଗୁ ଗୋଟା ବହି ପୁରା ଲେଟର ଭୁଲ ଲେଟର। ।
ଏ ସେ ଦେଇ ଭଳିଆ କଣ ଦେଖା ହାଉଛି ଦିନକୁ ଦିନ।
ଆ ତା ଛୁଆ କନ୍ ତୋ ଭଳିଆ ଦେଖା ହେ
ନନାଙ୍କ ଭଳିଆ ଝିଅ ଟା ଦେଖା ହବ ନା ନାଇ?
ନା ନା ସେ ଦେଇ ଭଳିଆ ଦେଖା ଯାଉଛି।
ସୁୂପର୍ ଡିଟୋ ତା ଭଳିଆ ଦେଖା
ତାପରିକା ସଫା ଆଉ ତାପରିକା ଡେଙ୍ଗା ହେବ ମୁଣ୍ଡ ଟା କିନ୍ତୁମୋ ପରିକା ମୁଣ୍ଡ।
ହଁ ମୁଣ୍ଡ ଟା ତୋ ପରିକା ଆଣିଛି ଆଖି ପାଖି ସବୁ ପା ତୋ ପରିକା। ଭ ତୁ ଦେଇ ଭଳିଆ ଦେଖା ହଉଛି ପୁରା ତୁ ଯୋଉ ଦେଇଥିଲୁ ଫେସବୁକ୍ ରେ ଏଟା ଇନ୍ସ୍ ସେରା ମୁ ଦେଖିଲା ବେଳୁ ମୁଁ କହିଲି ଦେଇ ଭଳିଆ ଡିଟୋ ଦେଖାଯାଉଛି।
ମୋରି କ୍ୟାମେରା ଫ୍ୟାମେରା ଆଇଥିଲେ ଭଲ ପୋଜ ଫୋଜ ତାକୁ ଦେଇକି ଫଟୋ ଉଠେଇଥାନ୍ତି, ହେରା କିଏ ତାରି ଉଠେଇଥିଲା ଯେ ସେଇଟା ମାଗିକି ଆଣିକି ବୁ
ଏତେ ଦିନ ହେଇଗଲାଣି ଫୋନ୍ ଟା ଆସିବ ଭଲ କୋମେରା।
ହଁ ଫୋନ ଟ ନ ଆଲେ ଚଳି ହବନି।
ମୁଁ ତ ଏବେ ଆସିକି କ୍ୟାମେରା ଆସୁନି ଆଉ।
ତା ଫୋନ୍ ଟା ଦେଇଦବ ସେ ଫୋନ୍ ଟା ଆଣିବ ଏବେ।
ହଁ।
କିଏ କହିଲୁ? ନା ନା। ଆମ ମାଡାମ। ତାର ବର୍ଷକର ଫୋନ୍ ଟା ବର୍ଷକର ଫୋନ୍ ଟା ନା।
ତ- ତ- ତୁ ଆଉ ଆଣିିବୁନି ତାଙ୍କଠୁ?
ହ ତା ଫୋନ୍ ଟା ତିରିଶ ହଜାର ବାଲା। ବର୍ଷକର ସେ ନୂଆ ଫୋନ ଟା କିଣିବ ବୋଲି ମତେ କହୁଛ ଫୋନ୍ ଟା ଦେଇଦବ।
ଓ ତତେ ଏଇ ଫୋନ ଟା ଦେଇଦେବେ, ସେ ନୂଆ ଫୋନ ଟା ସେ କିିଣିବେ?
ହୁଁ।
ଅ ଆଣୁ ଭାରି ଆଉ।
ଫୋନ କୁ ଘୋଷାରିବ, ରୁହ ମୁଁ ଏବେ କିଣିବି ଏଇ ମାସରେ ଏଇଟା ତମକୁ ପଠେଇଦେବି। ମୁଁ କହିଲି ହଉ।
ହଉ ହେଲା ଆଣିବ ଭାରି ନହେଲେ ଆଉ।
ଆଉ ଅଲ
ରିଷିକି କଣ ପାଇଁ ଆଉ ଗୋଟେ ଆଣିବେ ନୂଆଟେ। ତମେ କିଣିବ ଫୋନ୍ ତ ଅଛି।
ସେ ନୂଆ ଟା ଆଣିବ ତ ସେ ବ ଦି ବର୍ଷ ଥରେ ନେଖା ମୋବାଇଲ ଚେଞ୍ଜ କରିଦଉଛି।
ପଇସା ଅଛି
କ୍ୟାମେରା ଦରକାର ନା ଝିଅ ପିଲାଙ୍କୁ ତ ଏକର ତାରିଗରା ଯଦି ଦେଖିଲା ଟିକେ ଖରାପ କ୍ୟାମେରା ଆଇଲା ଆଉ ସେ ୟୁଜ କରିବାକୁ ତାକୁ ଇଚ୍ଛା ହଉନି।
ହଁ ଆଉ ତାଙ୍କୁ କହିବ ତା ରି ଝିଅ କହୁଛି ଗୋଟେ ଫୋନ୍ ଟେ କିଣିବି ଏବେ।
ହୁଁ - ହୁଁ।
ଏତେ
ତାଙ୍କର ସବୁ ରୋଜଗାରିଆ ଯେ ତା ମା ଦୋକାନ ତାଙ୍କର ତାଙ୍କର ବି ସବୁ ରୋଜ ତା ବାପା ରୋଜଗାର। ତା ମା ଦୋକାନ ତା ଦେଇ ନର୍ସ ସିଏ ରୋଜଗାର ତା ଭାଇ ମେଡିସିନ ଷ୍ଟୋର ଗୋଟେ ସବୁ ରୋଜଗାରିଆ। ଫ୍ୟାମିଲ ଟାଙ୍କ ସବୁ ଇନକମ ଫ୍ୟାମିଲ ଟାଙ୍କ ସବୁ ଇନକମ। ହଁ ସବୁବେଳେ ଆଣି ସବୁ ଇନକମ ବାଲା ବି ମାନେ କେହି ବେରୋଜଗାର ନାହାଁନ୍ତି ତାଙ୍କ ଘରେ ସବୁ ଖଟୁଛନ୍ତି।
ଅଛନ୍ତି ବା ତୁ ବା। ତୁ ବା ଅଛୁ।
କଣ ମୁଁ ଅଛି।
ରୋଜଗାର ନାହିଁ।
ମୋ କଣ ତାଙ୍କ ଫ୍ୟାମିଲି କି? ହୁଁ।
ମା ହେକା ସବୁ ଖାଇସାରିଲଣି?
ହଉ ତୁ ନହେଲେ ରଖେ ଏଁ ପରେ କରିବୁ।
ହଉ ହଉ।
ହଉ।